ହୁଁ।
ଆଉ କଁ ଖବର?
ଭଲ ସବୁ।
ହଁ ମୁଁ କାଳେ ଶୁଣିଲି ତୋ ସ୍ୱପ୍ନ ପୂରଣ ହଉଚି ତୁ କାଳେ ଗୋଟେ ଫ୍ୟାସନ୍ ହାଉସ୍ ଖୋଲୁଚୁ।
ଉଁ ହଁ।
ମୋ ତରଫରୁ ଶୁବେଚ୍ଛା।
ଧନ୍ୟବାଦ୍। ହଁ ରବାରେ ସକାଳେ ଦଶଟାରେ ଓପନିଂ ଅଛି ଆଉ। କିନ୍ତୁ ମୁଁ ଟିକେ ନର୍ଭସ ଅଛି ପ୍ରଥମ ଥର ବ୍ୟବସାୟ ନା କଁ କରିବି। କେମିତି ଲୋକ ଡାକିବି ଡେକୋରେସନ୍ ପୂଜା ମୁଣ୍ଡ କାମ କରୁନି।
ଆମେ ସବୁ ଅଛୁ ସାଙ୍ଗମାନେ ସବୁ କ କରିଦବାନି।
ହୁଁ।
ଆଉ ଦୋକାନ କଣ ଦଶଟା ବେଳେ ଓପନିଂ କରୁଛୁ।
ହଁ ଦସ ଟା।
ହୁଁ। ଆଉ କଣ ସବୁ ମାନେ ରଖିଛୁ ଦୋକାନରେ ମାନେ ଷ୍ଟାର୍ଟ କରୁଛୁ? ଥିମ୍ କଣ ରଖିଛୁ।
ଥିମ୍ ଅଛି ଟ୍ରାଡ଼ିସନାଲ୍ ମିକ୍ସ ମିଡର୍ନ। ଆଉ ସମ୍ବଲପୁରୀ ଶାଢୀ, ବୋମୁକାଇ ଶାଢ଼ୀ। ଇଣ୍ଡୋ ୱେଷ୍ଟର୍ନ ଡ୍ରେସ୍ ବଜେଟ ଓପନିଂ ପାଇଁ ରଖିଛି। ଏତିକି ଆଉ।
ତାହେଲେ ବଢିଆ ରଖିଛୁ ଆଉ। ହଉ ତୋ ମାନେ କଣ ରବିବାର ଦିନ ଓପନିଂ କରିବୁ।
ହଁ।
ଆଉ ସବୁ ନନା ମାନେ ନନାଙ୍କୁ ମାନେ କହିଦେଇଛିୁ ତ ପୂଜା ଫୂଜା କରିବାକୁ। କରିବା ପାଇଁ ଯୋଉ ଜିନିଷ ସବୁ ସେଇ ଜିନିଷ ଗୁଡା ସବୁ ଯୋଗାଡ କରିଦେଇକି
ହୁଁ ହଁ କଣ କରୁଛୁ ଦେଖିବା କହିବୁ? ଠିକ ଅଛି ନା ନାଇଁ ମୁଁ କହିବି ତତେ।
ଗଣେଶ ପୂଜା, ଲକ୍ଷ୍ମୀ ପୂଜା ତ ହେବ।
ହଁ।
ନଡ଼ିଆ, କଦଳୀ, ସିନ୍ଦୁର, ହଳଦୀ, ଚନ୍ଦନ, ଧୂପ, ଦୀପ ଫୁଲ ମିଠା ଉ ଲଡ଼ୁ, ବୁନ୍ଦୀ ଦୋକାନ ମୁହଁରେ ଯୋଉ ତୋରଣ ଆଉ ଝୋଟି ପକେଇବି।
ହେଲେ ଝୋଟି ଦାୟିତ୍ୱ ଟା ମୁଁ ନେବି ହେଲା।
ହଉ।
ମୁରୁଜଟା ମୁଁ ପକେଇବି।
ହଉ ତାହେଲେ ତମ ଦାୟିତ୍ୱରେ ରହିଲା ଆଉ।
ହୁଁ। ଆଉ ସବୁ ପରିବାର ଲୋକ ସମସ୍ତେ ଆସିବେ ତ?
ହଁ ସମସ୍ତେ ସିଏ ଆଉ କହିଲୁ ଫିତା କାଡିଆକୁ କାହାକୁ ଡାକିଲେ ଭଲ ହବ।
ବାପା ମାଆଙ୍କୁ ଡାକିଲେ ଭଲ ହବ, ସେମାନେ ଫିତା କାଟିଲେ ଭଲ ଲାଗିବ ଭଲ ମାନେ ହବ। ସେମାନେ ହିଁ ତ ତୋର ପ୍ରଥମ ମାନେ ଇନଭେଷ୍ଟର ଆଉ ସେ ଆଶୀର୍ବାଦ ଦେଲେ ତୁ ହିଁ ମାନେ ପୁରା ଆଗକୁ ଆଗକୁ ପୁରା ବଢିବୁ। ରହିଲା ହଉ କଣ ଭୋଜି ଭୋଜି କରୁଛ ନା ନାଇଁ।
ହଁ ଭୋଜିଟେ ବି ଅଛି।
କଣ କଣ ସବୁ ଆଇଟମ୍ କରୁଛୁ?
ଭୋଜିରେ ତ ସାଧା ଆଉ ଅରୁଆ, ଡାଲମା, ଖଟା, ମିକ୍ସଚର। ଉଁ ଉଁ ପାମ୍ପଡ଼ ଆଉ ସାଲାଡ଼, ଖିରି
ବଢିଆ, ଆଉ ତାର ସବୁ ସଉଦା ହରିକା କରିଦେଇଛୁ ତ? ହଉ ମାନେ ସଉଦା ସବୁ ନେଇ ଆସିଛୁ ଲିଷ୍ଟ କରିବି।
ହଁ।
ହଁ ହୁଁ।
ହୁଁ।
ଆଉ ଆମର ସବୁ ସାଙ୍ଗ ମାନଙ୍କୁ ସବୁ ଡ଼ାକୁଚୁ ତ।
ହଁ ସବୁ ସାଙ୍ଗ ମାନଙ୍କୁ ଇନଭାଇଟ୍ କରିଛି।
ଆଉ ସଜାସଜି ମାନେ କେମିତି କରିବୁ?
ଶଜାଶଜି ପାଇଁ ଦୋକାନ ଆଗୋଟା ତ ଗୋଲଡ଼େନ ଆଉ ମେରୁନ୍ ରଙ୍ଗର ବେଲୁନ୍ ଲଗେଇବି। ଆଉ ଗେଣ୍ଡୁମାଳ ରଜନୀଗନ୍ଧା ଏ ସବୁ ଟଙ୍ଗା ହବ। ଆଉ ଦୁଆାର ମୁହଁରେ ଶୁଭ ଲାଭ ଲେଖିବି। ଆଉ ଭିତରେ ୱାର୍ମ ୱାର୍ମ ଲାଇଟ୍ ଆଉ ଛୋଟ ଶ୍ପିକ୍ ଶ୍ପିକରେ ସମ୍ବଲପୁରୀ ଗୀତ ଆଉ ଭାଇଭ୍ ସେଟ।
ଓଁ ହୋ। ତାହେଲେ ମାଇକ୍ ଟା ବାଜିବ।
ହଁ ନିଶ୍ଚିିତ।
ମାନେ ଭଲସେ ପୁରା ଡ଼େକୋରେସନ ପାଇଁ ମାନେ ଲୋକଙ୍କୁ ଡକେଇବୁ ତ?
ହଁ ହଁ
ଫୁଲ ଫୁଲରେ ସଜେଇକି ପୁରା ବଢ଼ିଆ କରିଦବୁ ହେଲା।
ହଁ ତିନିଟା ଲିଷ୍ଟ୍ କରିଛି ଡ଼ାକିବା ପାଇଁ।
ହୁଁ।
ଗୋଟେ ଗୋଟେ ଭିଆଇ ଲିଷ୍ଟ ଆଉ ଗୋଟେ ସୋସିଆଲ ମିଡ଼ିଆ। ଆଉ ଗୋଟେ ପଡ଼ୋଶୀ ଦୋକାନୀ ମାନଙ୍କୁ ସବୁ ଆଉ।
ନେଲେ ମୋ ସାଙ୍ଗ ମାନଙ୍କର।
ହୁଁ ସାଙ୍ଗ ମାନଙ୍କର ବି ଅଛି।
ହଁ ଭିଆଇ ପି ଏଥରେ ପକେଇଚୁ ବୋଧେ କରିଚୁ ବୋଧେ?
ହିଁ ହିଁ।
ହୁଁ।
ଫ୍ୟାମିଲି କ୍ଲୋଜ୍ ଫ୍ରେଣ୍ଡ ଲୋକାଲ ଲୋକ ସବୁ ଆଉ। ତାଙ୍କୁ ସବୁ ପର୍ସନାଲି ଡ଼କା ହବ। ଅଧ ଅଧା ଅଧି ଲୋକଙ୍କୁ ବି ଡ଼ାକି ସାରିଛି।
ବାୁ ତୁ ତ ପୁରା ପ୍ଲାନିଂ ପ୍ଲାନ୍ ପୁରା କରିକି ସବୁ ରଖିଛୁ ଆଗୁଆ ଆଉ।
ହଁ।
ଆଉ ଦୋକାନ ଆଗରେ ଛୋଟ ଟେଣ୍ଡ୍ ଫେଣ୍ଡ୍ ତୋର ମାରୁଛୁ ନା ନାଇଁ।
ହଁ ଟେଣ୍ଡ୍ ମାରିଛି ଆଉ ଗୋଟେ ସେଲ୍ଫି ଷ୍ଟାଣ୍ଡ ରଖିଛି।
ହଁ କାରଣ ଆଜି ଯୋଉ ମାନେ ଗରମ ଯେତେ ଜୋର ହୋଉଛି ହୁଁ
ଗରମ ପାଇଁ ଲଗେଇଛି ଭିତରେ ତ ଏସି ଲାଗିଛି ଗେଷ୍ଟ୍ ମାନେ ସମସ୍ତେ ବସିଥିବେ ହ
ରଜରେ ଆମେ କାଲି ସବୁ ସାଙ୍ଗ ମାନେ ସବୁ ଯାଇକି ମିଶିକି ପହଞ୍ଚିଲୁ ଦୁ ଦୋକାନ ରେ ଆଉ।
ହଁ।
ଯେତେବେଳେ ଯିବୁ ମତେ ଖାଲି କଲ୍ କରିଦବୁ ଆମେ ସମସ୍ତେ ମିଶିକି ଯାଇକି ପହଞ୍ଚିଯିବୁ। ତତେ ସାହାଯ୍ୟ କରିବୁ।
ହଁ ହଁ। ମୁଁ କଲ୍ କରିଦେବି ଆଉ ଦଶଟାରେ ତ ପୂଜା ଅଛି ଆଉ।
ଦଶଟାରେ ଅଛି ମାନେ ଯାହା ବି ହେଲେ ସକାଳ ସାତଟାରେ ଯାଇଁକି ପହଞ୍ଚିବୁ। କାହିଁନା ସବୁ କାମ ସାରିଲେ ସିନା ଯାଇକି ପୂଜା କରିବୁ ତାପରେ ଭୋଜି ଫୋଜି ଆୟୋଜନ କରିବୁ।
ହୁଁ ଦଶଟାରେ ଶୁଭ ମୁହୁର୍ତ୍ତ ଅଛି ସେତିକି ବେଳେ ପୂଜା ଆରମ୍ଭ ହବ ତା ପୂର୍ବରୁ ସବୁ ରେଡି କରିଆକୁ ପଡିବ।
ତାହେଲେ ତୋ ସୋପ୍ନ ପୂୁରା ହେଲା।
ହୁଁ।
ଆଉ ସବୁ ମାନେ ବୋର୍ଡ ଲଗଉଚୁ ତ ତୋ ଦୋକାନ ର। ହେଲେ ନିଜର ଗୋଟେ ବିଜ୍ନେସ୍ ମୁଁ ପୁରା ଖୋଲିବି। ମୁଁ ତ ନିଜର ଗୋଟେ ବିଜ୍ନେସ୍ ଖୋଲିଲି ଆଉ।
ଆଉ ତୋ କଥା କଣ କହ?
ମୋ କଥା କଣ ତୁ ତ ତୋର ନିଜର ହେଇ ଗଲେ ବିଜ୍ନେସ୍ ଟିଏ ଖୋଲିବୁ। ଆଉ ଦେଖିବା ମୋର ତ ଚାଲିଚି ସେମିତି ଆଉ। ଖାଲିିକି ଦେଖିବା କଣ ହଉଚି ମୁଁ ବି ଭାବୁଚି ଗୋଟେ ବିଜିନେସ୍ ଖୋଲ୍ କରିବି ଆଉ। ତୋ ଭଳି ମୁଁ ସେମିତି ଗୋଟେ ବିଜିନେସ୍ କରିକି ଆଗକୁ ବଢିବି ଆଉ। ମତେ ଟିକେ ସାହାଯ୍ୟ କରିବୁ ହେଲା।
ହଁ। ପରିଶ୍ରମ କଲେ ନିହାତି ଦିନା ନା ଦିନେ କିଛି କରିପାରିବୁ।
ଆଉ କେହି ତମକୁ ଚାହିଁ ବେନି। ଅଳ୍ପ ଥବ ସଫଳତାକୁୁ ଅପେକ୍ଷା।
ହୁଁ।
ତୁ ତୋର ପାଇଗଲୁ ମୋର ଖାଲି ଅପେକ୍ଷା କେବେ ହବ।
ହଉ।
ମୁଁ କଲି ମାନେ ନିଜେ ନିଜ ଏଥିରେ କାହାକୁ ମାନେ ଅନେଇଆକୁ ନାଇ କିଏ ବି।
ନିଜ ପରିଶ୍ରମରେ ଯାହା ଅର୍ଜନ କରି ନିଜେ
ହାଲୋ।
ହଁ।
ହୁଁ, କଁ କଇଲୁ?
ଆଉ ସେ, ମୁଁ କହିଲି ହଁ ଓପ୍ନିଙ୍ଗ୍ ଦିନ ଆସିବ ଆଉ। ଆଉ ତମର ଯିଏ ସବୁ ସାଙ୍ଗ ଥିବେ ସମସ୍ତିଙ୍କୁ ନେଇକି ଆସିବ।
ହୁଁ। ତମର ସବୁ ମାନେ କଣ ବନ୍ଧୁବାନ୍ଧବଙ୍କୁ ସବୁ ଡକଉଚ ନା କଣ ଡକଉଚ?
ହଁ ବନ୍ଧୁବାନ୍ଧବ ସାଇପଡିସା ସମସ୍ତେ।
ଆଛା ଆଉ ଆମ ସ୍କୁଲ୍ ବେଳ ର ସାଙ୍ଗ ମାନଙ୍କୁ ସମସ୍ତଙ୍କୁ ଡକଉଚୁ ତ?
ହଁ ପ୍ରାୟେ ଜେତିକଙ୍କ ନମ୍ବର ମୋ ପାଖରେ ଅଛି ତାଙ୍କୁ ସବୁ ଡାକିଚି।
ହୁଁ।
ହୁଁ ହୁଁ। ହଉ କାର୍ଡ ଫାଡ ମେ ଛପେଇଛୁ ନା ସେମିତି ଖାଲି ଫୋନ ନେଇ ସବୁ କହିଦେଇଛୁ।
ନା କାର୍ଡ ଦେଇଛି।
କାର ଦେଲୁ ତ?
ହଁ।
କେତେଟା କାର୍ଡ ପେ କରିଥିଲି?
କାର୍ଡ କରିଥିଲି ଶହେ ଦେଢ଼ଶହ ଲୋକଙ୍କ ପାଇଁ ଆଉ।
ସବୁ ବାଣ୍ଟି ଦେଇଛୁ?
ପ୍ରାୟ ସବୁ ବାଣ୍ଟି ଦେଇଛି ଆଉ କୋଡିଏ ତିରିଶଟା ଖଣ୍ଡେ ବାକି ଅଛି ଆଉ।
ହୁଁ ଖରା ଯୋଉ ଗରମ।
ହୁଁ। ସବୁ ମଣ୍ଟାମଣ୍ଟି ସରିଯାଇଛି ନା ଆଉ କିଛି ଅଛି?
କଣ?
ମୁଁ କହିଲି ସବୁ ସରି ଯାଇଛି ନା ଆଉ କିଛି ଅଛି?
ହଁ ଆଉ ଆହୁରି କେତେ କଣ ଅଛି ବାକି ଆଉ।
ମତେ ଯଦି ମୋ ଦ୍ଵାରା କଣ ସାହାଯ୍ୟ ହବ ମାନେ କରିକରି ଦେବି। କଣ କହୁନୁ? କାଲି ତୁ ରଖୁନି ଆଉ ତ ତୁ କାଲି ହେଲା କୁଆଡେ ଯାଇପାରିବୁନି କି ଇଏ କରିପାରିବୁନି। ତାହଲେ କହୁନୁ ମୁଁ କରିଦେଇଥିବି ଥିଲେ ତୁ ଯାବି ହେଲେ ପୂଜାରେ ବସିବୁ ନା।
ଖାଲି ଟିକେ ଡେକୋରେସନ ଟା ଦେଖିବାର ଅଛି ଠିକ ଠାକ ହଉଛି କି ନାଇଁ ସେଇ ଦେତଟା ଟୁ ନେଇଯା ଆଉ ଡକୋରେସନ ଝୋଟି ରଙ୍ଗଲୀ ସବୁ ଆଉ।
ଡେକୋରେସନ ଆଉ ଖାଇବା ବୁଝାବୁଝି ଦାୟିତ ସବୁ ମୁଁ ନେଇଯିବି ଆଉ।
ହଁ।
ନା କଣ କହୁଚୁ।
ହୁଁ ହୁଁ।
କାଇଁ ନା ତୁ ପୂଜାରେ ବସିବୁ ତୁ ଆଉ କିଛି ଦାୟିତ୍ଵ ନେଇପାରିବୁନି କାଲି। ହଁ ମୁଁ ନେଇଯିବି ଆଉ।
ହୁଁ।
ଆଉ କାଲି ଆମେ ଦେଖାହବା ଆଉ।
ହୁଁ। ହଉ।